ଆରେ ଅଛି ପରା ଛାତ ଉପରେ। ସୁଲସୁଲିଆ ପବନ ହଉଚି। ପବନ ଟିକେ ଖାଇବାକୁ ଛାତ ଉପରକୁ ଆସିଗଲି। ତୁମେ କଣ କରୁଛ?
ହଁ ହଁ, ଆରେ ଭାଇ ମୁଁ ବି ଏବେ ତ ଜଷ୍ଟ ଖାଇକି ଆସିଲି। ପିଜିରେ ରହୁଛି ନା। ଖାଇକି ଆସିଲି। ଟିକେ ମୁଁ ବି ଛାତ ଉପରେ ଆସିକି ପବନ ହବନ ତ ହଉଛି ଏପଟେ। ଟିକେ ବୁଲିବା କଥା। ତମ କଥା ମନେ ପଡିଲା ତ ଟିକେ କଲ କରିଦେଲି ଆଉ।
ଆରେ ତୁମେ କଲ୍ କରିନ। ମୁଁ କଲ୍ କରିଚି।
ହା ରେ ସେଇ କଥା ବା ଗୋଟେ। ଆଉ ତମ ଦେହ କେମିତି ସେଥି ଘରେ ମାମା, ବାବା, ଭାଇ, ଭଉଣୀ ସବୁ କେମିତି ଅଛନ୍ତି?
ହଁ ମୋର ତ ଠିକ ଅଛି। ତୁମେ କେମିତି ଅଛ?
ହଁ ମୋର ତ ଟିକେ ଭଲ ଅଛି ଏବେ। ଦି ଦିନ ତଳେ ଟିକେ ଜର ହେଇଯାଇଥିଲା। ଏବେ ଟିକେ ମେଡିସିନ ଫେଡିସିନ ଖାଇକି ଟିକେ ଭଲସେ ଅଛି। ଆଉ ଏମିତି ଦେହ ପା ତ ଖରାପ୍। ପାଗ ଚେଞ୍ଜ ହେଇଗଲା ତ ବର୍ଷା ଫର୍ଷା ରେ ଟିକେ ଭିଜିଗଲି। ଟିକେ ଜର ଫର ପଳେଇ ଆସିଲା ଏବେ ସୁସ୍ଥ ଅଛି ଆଉ ତମେ ସବୁ ଭଲ ଅଛ ନା ସବୁ ଦେହ ସୁସ୍ଥ ଅଛି ନା?
ହଁ ମୋର ବି ସେମିତି କିଛି ଖରାପ ନାହିଁ। ଏବେ ଗୋଟେ ମାସ ତଳେ ମୋର ହାତ ଟା ଟିକେ ମାଡ ହେଇଯାଇଥିଲା। ଡକ୍ଟର କୁ ଦେଖିଇ ଡକ୍ଟରଙ୍କ ପରାମର୍ଶ ନେଲି। ହାତଟା ଟିକେ ପାଟୁ ପଡିଥିଲା ତ ମେଡିସିନ ଖାଇକି ପୁଣି ଭଲ ହେଇଗଲା। ଆଚ୍ଛା ତୁମେ ବର୍ତ୍ତମାନ ବେଙ୍ଗଲୋରରେ ରହୁଚ ନା?
ହଁ ଭାଇ ମୁଁ ତ ବେଙ୍ଗଲୋର ରହୁଚି ସେଇ ଗୋଟେ ଗମେଣ୍ଟ ର ଗୋଟେ ଏରୋପ୍ଲେନ ମାନେ ଲେବୋରେଟୋରୀରେ କାମ କରୁଚି ସେଇ ସଫଟୱରେ କାମ କରୁଚି ମିଳିଲା ତ ଆସି ଯାଇଚି ଆସିବାର ଦୁଇ ମାସ ହେଇଲାନି। ତମେ ବର୍ତ୍ତମାନ କୋଉଠି କାମ କରୁଚ ଏବେ?
ଆରେ ମୁଁ ବର୍ତ୍ତମାନ ଗାଁରେ ହିଁ ଅଛି ମୁଁ ବ୍ରହ୍ମପୁରରେ ଗୋଟେ କମ୍ପାନୀରେ କାମ କରୁଥିଲି। ତ ବର୍ତ୍ତମାନ ଛୁଟି ଦେଇ ଦେଇଥିଲା ମୁଁ ମୁଁ ବି ଛୁଟି ଆଣି ଦେଇଥିଲି ହାତ ଭାଙ୍ଗି ଗଲାଠୁ। ତ ବର୍ତ୍ତମାନ ଆସିକି ଗାଁରେ ହିଁ ଅଛି ଆଉ କଣ କରିବା ଆଉ।
ଆଚ୍ଛା ଆଚ୍ଛା ମୁଁ ତ ଵେଙ୍ଗଲୋରରେ ଅଛି। କୁହନା ଆମର ଏଠି ମୁଁ ତ ସକାଳୁ ଉଠୁଚି ସାତଟାକୁ। ଉଠିକି ଵା ଫ୍ରେଶ ହେଇକି ଯାଉଚି ଅଫିସକୁୁ ପୁଣି ନଅଟାରେ ପହଞ୍ଚିବାକୁ ପଡୁଚି। ସେଠି ଲକ ଆଉଟୁ କରିକି ସବୁ କୋଡ ଫୋଡ ଆପ୍ଲିକେସନ ବନେଇକି ଅଫ୍ କରିକି ଆସିଲା ବେଳେ ହେଇଯାଉଚି ମୋର ପାଞ୍ଚଟା ପାଞ୍ଚଟାରେ ରୁମ ରେ ଟିକେ ଫ୍ରେସ ହେଇକି ଖାଇକି କଣ ହେଲା ରୁ ଛଅ ଟା। ପୁଣି କାମ ଫାମ କରିକି ଖାଇକିଗଲେ କୁଆଡେ ଦଶଟା ରାତି ହେଇଯାଉଛି କୁହନା ଭାଇ ବହୁତ ବିଜାର ଲାଗିନି ବେଙ୍ଗଲୋର ରେ ରହି ରହି ଆଉ ତମ କାମ କେତେ ଘଣ୍ଟା କଣ ଥିଲା କଣ ପ୍ରେଶର ପଡୁଥିଲା କି କାମରେ।
ଆରେ ସେମିତି କିଛି ନା ମୋର ତ ସାତରୁ ଆଠ ଘଣ୍ଟା କାମ ରହୁଥିଲା। ଦରମା ମଧ୍ୟ ଭଲ ଭଲ ଦୋଉଥିଲା। ତ ଏବେ ହାତ ଟେ ଟିକେ ଭାଙ୍ଗି ଗଲା ତ ମାଡ ହେଇକି ଗାଡିରୁ ପଡିକି ଛୁଟି ନେଇକି ଆସିଛି ଦୁଇ ମାସ। ଆଉ ଗୋଟେ ପାଞ୍ଚ ଦିନ ଗଲେ ମୁଁ ବି ପଳେଇବି ଆଜି ହେଲା ଦୁଇ ତାରିଖ। ତାରିଖରେ ମୋର ଛୁଟି ସରିଯିବ ତେଣୁକରି ପୁଣି ଥରେ ଅଫିସକୁ ଜଏନ କରିବାକୁ ପଡିବ ପୁଣି ସେଇ ଆ ମାନେ ଡେଲି ଲାଇଫ ଚାଲିବ ଆଉ କଣ କରିବା ଆଉ? ଦୈନନ୍ଦିନ ଜୀବନ ତ ଏମିତି ହିଁ ଚାଲିଥାଏ ଆଉ।
ହଁ ଭାଇ ଏଇଟା ତ ସତ କଥା କଣ କରିବା ଆଉ କୋଡିଏ ବର୍ଷ ଏକୋଇଶି ବର୍ଷ ହେଇଲାନି ଯାଇ ପାଞ୍ଚ ପଇସା କମେଇଲେ ତ ଆମ ଘର ବି ଆମେ ଟ ଚଳିପାରିବା ଆମ ଖର୍ଚ୍ଚ ଆମେ କରିପାରିବା। ଆଉ ଛାନ ହଁ ଭାଇ ସାନ ପିଲା ହେଇଥିଲେ ଆମେ ଘରେ ପଇସା ମାଗିବାର ହ କଳି ଅ ଯୋଟା କରିବାର ପଇସା ଦିଅ ଆମେ ଏଇଟା ଖାଇବି ସେଇଟା ଖାଇବି ଆଉ ବଡ ପିଲା ହେଲେଣି ସେଇଟା ତ ମାଗି ପାରିବାନି। କଷ୍ଟେ ମଷ୍ଟେ ଯାହାବି କାମ କରିକି ଟିକେ ପଇସା ପତ୍ର ଅ କମେଇବାର ଅଛି ଆଉ।
ଆ ଠିକ କଥା କହିଲ କାରଣ ଯାହା ହେଲେ ବି ତ କୋଡିଏ ରୁ ବାଇଶି ବର୍ଷ ଭିତରେ ଯା ହେଲେ କିି ଆମକୁ କିଛି କରିବାକୁ ପଡିବ ଯଦି ନକରିବା ଆମ ଫ୍ୟୁଚର ପାଇଁ ପ୍ରୋବ୍ଲେମ ହବ। ତେଣୁକରି ଏବେଠୁ ହିଁ କଣ କାମ କରିଲେ ଆଗକୁଟେ ପାଞ୍ଚ ପଇସା ରୋଜଗାର କରି ରଖିଲେ ଫ୍ୟୁଚରରେ କାମ ଦେବ ନା। ପୁଣି ଆଉ ପାଞ୍ଚ ବର୍ଷ ପରେ ଘରେ ତ ଯାହାହେଲେ ବାଧ୍ୟ କରିବେ ବାହା ହବା ବାହାବା ବାହାଘର କରିବା ପାଇଁ ଆଉ କଣ କରିବା ପିଲା ଛୁଆ ତାପରେ ହେବ। ଏବେ ଯଦି ଟଙ୍କା ସଂଗ୍ରହ କରି ରଖିଥିବା ତା ଆଗକୁ କାମ ଦେବ ଠିକ କହିଲି ନା ମୁଁ।
ହଁ ଭାଇ ନିଶ୍ଚୟ ନିଶ୍ଚୟ ଏଇଟା ତ ବହୁତ ଭଲ କଥା କହିଲ। ଆଉ ତମେ କହିଲା ପରିଆ କୋଡିଏ ବୟସ ବିଷୟରେ କଣ ବି ଯାହା ବିଜନେସ ହଉ କି କୋଉଠି ହଳିଆ କାମ ହଉ କି କୋଉଠି ଭଲ ଚାକିରି ହଉ କି କି କୋଉ କାମ ହଉଛି ଆମେ କହିକି ପାଞ୍ଚ ଟଙ୍କା କମେଇବାର ଅଛି କାରଣ ଫ୍ୟାମିଲି ସପୋର୍ଟ ବି କରିବାର ଅ ଛି ତମେ କହିଲା ପରିଆ ଆଗକୁ ବାହା ବାହା ହେଲେ ପିଲାପିଲି ନିଜର ୱାଇଫ ପ୍ରତି ଯତ୍ନ ନେଇକି ସବୁ କରିବାର ଅଛି ଆଉ-ଉ କେତେ ଫ୍ୟାମିଲି କୁ ମାଗିବା କେତେ କରିବା ବାପା ଆମତିକି ବଡ କରି କରି କୋଡିଏ ବର୍ଷ ହେଲା ବଡ କରିଦେଲେ ଆଉ ତାଙ୍କୁ ତ କିଛି ଏତେ କରି ହବନି ହୁଁ ଆ
ବୁଝି ପାରିବେନି ନାଁ ତେଣୁ ନିଜେ ହିଁ କଣ କିଛି କରିବାକୁ ପଡିବ ଆଚ୍ଛା ତୁମେ ବର୍ ତମମାନେ ସେ ବେଙ୍ଗଲୋରରେ ଆଉ ରନିଂ ଯାଉନ କି?
ଯାଉଛି ବା ଏବେ ଦି ଦିନ ହେଲା ଯାଇନି ଦି ଦିନ ହେଲା ଟିକେ ମାମୁ ଘରକୁ ପଳେଇଥିଲି ଆଉ ସବୁଦିନ ତ ଡେଲିଇ ସେ ପାଖରେ ଏୟାରପୋର୍ଟ ଲାଇନ ଆମର-ଅ ଅଫିସ ଭିତରେ ଏକା ସବୁ ଅଛି ଗ୍ରାଉଣ୍ଡ ସେଇଠିକି ପଳଉଛି ତି ମାନେ ତିନି ଦିନ ଗଲେ ଦି ଦିନ ଯାଉନି ଏମିତି ଯାଉଛି ଆଉ ସମୟ ହଉନି ଇଆଡେ କମ୍ପାଇନର ଏତେ ପ୍ରେସର ବ ଚି ସକାଳ ରାତି ଶୋଇଲାଳୁ ବାର ହଉଛି ସକାଳ ପୁଣି ସାତଟା ହଉଛି ଆଉ ଟାଇମ ହଉନି ପ୍ରେଶରେ କରିବାକୁ ଇଚ୍ଛା ହଉନି ମୁ ଭାବୁଥିଲି ମୁଁ କଣ କହୁଥିଲି ତମେ ତ ଏବେ ଅଛ କହିଲ ହିଞ୍ଜିଲିକାଟୁ ରେ ଅଛି ଗାଁ ରେ ମୁଁ କହୁଥିଲି ମୁଁ ଆଉ ଗୋଟେ ଦଶ ଦିନ ପରେ ଓଡିଶା ଯାଉଛି ମୋ କାମ ସରିଯିବ ଏଠି ଗଲା ପରେ ଏ ମିଶିକି ରଣିଙ୍ଗ ମର୍ଣ୍ଣିଂ ସବୁ ଷ୍ଟାର୍ଟ କରିବା କି?
ହଁ ଠିକ କଥା କହିଲ ମୁଁ ବି ବର୍ତ୍ତମାନ ହାତ ଭାଙ୍ଗିଲା ଦିନଠୁ ଗୋଟେ ମାସ ଯିବ ରନିଙ୍ଗ ବନ୍ଦ କରିଦେଇଛି ତ ମୋର ବି ରିକୋରି କରିବା ଆଉ ଜାହେଲେ ତ ଟାଇମ ଟିକେ ଲାଗିବ ମିଶିକି ଦୌଡ଼ ଗଲେ ରିକବର ହେଇଯିବ ସେମିତି କିଛି ଅ ହଉ ପ୍ରୋବ୍ଲେମ ନାହିଁ ତମେ ଠିକ କଥା କଇଲ ମିଶି ହିଁ ଯିବା ଦୌଡ କରିବାକୁ।
ହଁ ଦୌଡ଼ କରିବାକୁ ମିଶିକି ଯିବା ସେ ଲଳିତ ଭି ଗୋଟେ ସାଙ୍ଗ ଥିଲା ସିଏ ବି ଆସିବ ତମେ ଜାଣିଥିବ ଲଳିତଙ୍କ ସାଙ୍ଗ
ହଁ ହଁ ଲଳିତ ଜାଣିଛି ସିଏ ମୋ ତମାନ ଭୁବନେଶ୍ୱର ପଳେଇଛି ସେହି ରନିଙ୍ଗ ସେବି ରନିଂ ଯାଉନି ଏବେ ଆଉ ତୁମେ ଚାଲିଯିବା ଦିନଠୁ ସେ ବି କହିଁଲା ଏକେଲା କିଏ ରନିଂ କରିବ ବିଜାର ଲାଗୁଛି ସେଥିପାଇଁ ସିଏ ରନିଂ ଗଲାନି ଦୁଇ ଦିନ ଗଲା ସେ ଭୁବନେଶ୍ୱର ବର୍ତ୍ତମାନ ପଳେଇଲା ଆଉ ସେ ବି ଆସ ସେ ରନିଂ ମାରିବ ଆଉ ତିନି ଜଣ ଯାଙ୍କ ମିଶିକି ଦୌଡ଼ କରିବା ଯିବା ଆଉ
ହଁ ମୁଁ ବି ସେଇ କଥା କହୁଥିଲି କାରଣ ସେ କ ଫୋନ କରିଥିଲା କହିଲା ହଇରେ ମୁଁ ତୁ ପଳେଇଲୁ ମତେ ଭଲ ଲାଗୁନି ମୁଁ ଆଉ ରନିଂ ଯିବିନି କହୁଥିଲା ମୁଁ କହିଲ ସେ ପ୍ରହ୍ଦ ଯାଉଛି ତୁ ଯାଉନୁ କହିଲ ନାଇଁ ସିଏ ବି ଟିକେ ଛୁଟି କହୁ ହାତ କଣ ମାଡଉ ଯେମିତି କହୁଥିଲା। ଆଉ ମୁଁ କଣ କହୁଥିଲି କି ସିଏ ତ ଆସୁ ସିଏ ତ ଆସିବ ମାସେ ପରେ ମୁଁ ତ ଯିବି ଦଶ ଦିନ ପରେ ଆମେ ଦଶ ପନ୍ଦର ଦିନ ରନିଙ୍ଗ ମାର ମାରି କରୁଥିବା ସିଏ ଆସିଲେ ପୁଣି ମିଶିକି ଷ୍ଟାର୍ଟ କରିବା ଆଉ
ହଁ ଠିକ କଥା କହିଲ କାହିଁକି ନାନା ଏଇ ଦଶ ଦିନ ଭିତରେ ଆମେ ଯଦି ରନିଂ ଷ୍ଟାର୍ଟ କରିଦେବା ତ ସିଏ ଆସିଲା ବେଳକୁ ଆମ ରିକଭର ହେଇଯିବ ଠିକ୍ କଥା ନା?
ହଁ ହଁ ସେଇଟା ବା ଏବେ କାରଣ ତମେ ବି ରନିଂ ଛାଡିଦେଇଛ ମୁଁ ବି ଏଇଠି ଭଲସେ ମାରୁନି ମାରୁଛି କେବେ ମାରୁନି ଦି ଦିନ ଗଲେ ଚାରି ଦିନ ଯାଉନି ଚାରି ଦିନ ଗଲେ ତିନି ଦିନ ଯାଉନି ଏମିତି ଯାଉଛି ସେଠି ଗଲେ ଟିକେ ଆମେ ତମେ କହିଲ ପରେ ଲଗାତାର ଗୋଟେ ଦଶ ଦିନ ମାରିଦେଲେ ରନିଙ୍ଗ ଫନିଂ ଆମର ବଡିର ଯୋଉ ପାୱାର ଫାୱାର ସବୁ ଟିକେ ଠିକ ହେଇଯିବ ସିଏ ଆସିଲା ରୁ ତା ସାଙ୍ଗେ ମିଶିକି ଏକ୍ସରସାଇଜ ଫଜ ମାରାମାରି ଦୌଡ ଫୋଡ ସୁ କରିବା ଆଉ
ହଁ ହଁ ମୁଁ ତ ଦେଖୁଥିଲି ଆଗେ ଲଳିତ କୁଆଡେ ଚିତାବାଘ ପରି ଦୌଡ କରୁଥିଲା କିନ୍ତୁ ତୁମେ ଗଲା ପରେ ଆଉ ସେ ରୋଡ଼ ଦୌଡ଼ ଯୋଉ କରିଲା ମାନେ ଠେକୁଆ ଠେକୁଆ ଏବଂ କଇଁଚ ଚାଲିଲା ବି ଦୌଡ଼ କରିଥାଏ। ତେଣୁକରି ସିଏ ଆସି ଆସିଲା ବେଳକୁ ତାକୁ ଟିକେ ବହୁତ ପ୍ରୋବ୍ଲେମ ହବ। କିନ୍ତୁ ଆମେ ସେ ଆସିବା ଭିତରେ ଆମେ ଦୌଡ଼ ରିକଭର କରିକି ଆମେ ବି ଚିତା ପାଖକୁ ବି ଦୌଡ଼ କରିବାକୁ ପଡିବ।
ହଁ ହଁ ଭାଇ ଏଇଟା ବି ସତ କଥା କହିଲ। କାରଣ ସେ ଷଳା ଆଗେ ଗୋଟେ ବର୍ଷେ ତଳେ ବହୁତ ତେଜ ଥିଲା। ମାନେ ଚତୁର ଥିଲା। ଏବେ କଣ ହେଲା ଛଅ ମାସ, ସାତ ମାସ ହବ ପୁରା ଅଳସୁଆ ହେଇକି ଘରେ ବସୁଛି। ମୁଁ ମୋର ଶୁଭମ ସହ ରନିଂ କଲା ଭିତରେ ଡାକିବାର ଆସେ ଭାଇ ଯିବା ରନିଂ ଯିବା ନା ଚାଲେ ଦଶ ରାଉଣ୍ଡୁ ନାଇଁ ରେ ଗୋଡ କାଟୁଛି, ଅଣ୍ଟା କାଟୁଛି, ପିଠି କାଟୁଛି କେତେ ବାହାନା ବାଜି ଦେଖେଇବାର ଶଳାକୁ ଏବେ ଆସିଲେ ଡାକି ଧରିକି ଝିକି ଧରିକି ଯିବାକୁ ପଡିବ ରନିଙ୍ଗ କରିବା ପାଇଁ।
ହଁ ହଁ ଠିକ କଥା କହିଲ ମୁଁ ବି ଡାକିବି ଡାକିଲା ବେଳକୁ ମତେ ଇଏ ଏମିତି ବାହାନା କାଢୁଥିଲା। ସେ ତ ଖାଇ ଖାଇ ଏତେ ମୋଟା ହେଇଗଲାଣି। ଯେବେ ବି ଦେଖିବ ଅନଲାଇନରୁ ଅର୍ଡର କରିକି ଖାଉଥାଏ। ଯେତେବେଳେ କଲେଜ ଯିବ ଖାଲି ସେ ବରମ୍ପୁରରେ ନିଉ ବିରିୟାନୀ ନିଉ ବିରିୟାନୀ ସେଣ୍ଟର କୁ ଯିବ ଖାଲି ବିରିୟାନୀ ଖାଇକି ଆସିଥାଏ ମୁଁ ପଚାରରେ ଆଜି କଣ ଖାଇଲୁଣି ନା ଆଜି ଭୋକ ଲାଗିଲାରେ ଭାଇ କଲେଜରୁ ଆସିଲାଠୁ ବିରିୟାନି ଟିକେ ଖାଇକି ପଳେଆସିଲି। ସେଥିପାଇଁ ମୁଁ କହିଲ ଚେନ୍ ଚିକେନ ବିରିୟାନୀ ଖାଇଖାଇ ଏତେ ମୋଟା ହେଇଗଲାଣି ଆଉ ସେ କଣ ରନିଂ କରିବ ଆଉ।
ହଁ ସେଇଟା ବି ପେଟ ଫେଟ ଭାରି ପଲାନି। ଆଉ ସିଏ ବି ତାଙ୍କଙ୍କୁ ଗୋଟେ କଅଁପାଇ ରନିଙ୍ଗ୍ ବନ୍ଦ କରି ତାଙ୍କ ଘର କାମ ତିଆରି ହଉଥିଲା ବୁଝିଲା ନା ସେ ଘର କାମରେ ତାକୁ ପୁରା ପ୍ରେସର ପଡିଯିବାର ସେ ଘର କାମ ଫାଷ୍ଟୁରୁ ଲାଷ୍ଟ ସବୁ ବୁଝା ବୁଝି କରିବାର କୁଆଡେ ଗଲା କଣ ଆଇିଲା କଣ ନାହିଁ କିଏ କାମ କଲା। ସେଇ ସବୁ କାମ ପରିଶ୍ରମରେ ସିଏ ବି କହୁଥିଲା ନାଇଁରେ ଭାଇ ଏତେ କାମ ପରିଶ୍ରମ ପଡିଯାଉଚି ଆଉ କଣ ରନିଂ କରିବି ଖାଇବାକୁ ସମୟ ମିଳୁନି। ତିନିଟାରେ ଖାଉଛି ପୁଣି ରାତି ଖାଇଲା ଦଶଟା ହଉଚି ଆଉ କଣ ରନିଂଙ୍ଗ୍ କରିବି ଦେହ ଖରାପ ହେଇଯିବ ରନିଂ କରିବି ପି ମୁଁ କହିଲି ହଉ ଭାଇ ଠିକ ଅଛି ଘର କାମ ହେଇଯାଉ। ଛଅ ମାସ ବର୍ସେ ରେଷ୍ଟ କରେ ଘର କାମ ଭଲସେ ହେଇଯାଉ ସେଇଟା ତ ଆଜି କାଲି ମୋ ବଲେ ବହୁତ କାମର ଘର କାମ ଆମର ସେଇଟା ହେଇଯିବ ତାପରେ ରନିଙ୍ଗ୍ କରିବା ତାଙ୍କ ଘର କାମ ହେଇଗଲା ବୋଧେ ମଁ ଲାଗୁଛି।
ହଁ ହଁ ସେ ମତେ ମଝିରେ ଡାକିଥିଲା ଘର ଦେଖିବାକୁ। ଘର ତାଙ୍କର କମ୍ପ୍ଲିଟ ହେଇଯାଇଚି ଆଉ ଟିକେ ଉପର ଘର ଟିକେ ପ୍ଲାଷ୍ଟର କରିବା କଥା ଆଉ ସେତେବେ ରନିଂଙ୍ଗ୍ ଫନିଙ୍ଗ୍ ବନ୍ଦ କରିଦେଇଚି। ଆଉ ସେ ଯୋଉ ରନିଂଙ୍ଗ୍ କରିବାର ବହୁତ ଷ୍ଟାମିନା ମୁଁ ମାତ୍ର ଦେଖିଚି। କଣ ଆମର ତ ସେତିକି ଷ୍ଟାମିନା ନାହିଁ ଲଳିତାର ବିରିୟା କିନ୍ତୁ ସେ କଣ ଖାଉଛି କି ଜାଣି? ତାକୁ ପଚାରିଲେ ସେ କହୁନାହିଁ କିନ୍ତୁ ଦୌଡି କରିବାରେ ବହୁତ ଷ୍ଟାମିନା ତାର।
ହଁ ସେ ଶଳା ଆଗଡୁ ମୁଁ ସ୍କୁଲ ଟାଇମ ରେ ପଢ଼ିଲା ବେଳେ ଯୋଉ ଆଦର୍ଶ ବିଦ୍ୟାଳୟ ମିଶିକି ପଢ଼ିବାର ସାର୍ ଖୋ ଖୋରେ ପିଲା ମାନଙ୍କୁ ବାୟା ବନେଇ ଦବାର। ଖେଳିବ ପୁରା ପା ପାଗଳ ପିରି ଖେଳିବ ପାଗଳ ଚିତା କୁକୁର ପରି ଖେଳିବ ଏକାଥରେ। ବାର ଘଣ୍ ବାର ମିନିଟ୍ ଏଗାର ମିନିଟ୍ ଏକଲା ଏକାଲା ଦୌଡିବ ଏକଥରେ। ନ ଆଉଟ୍ ହେଇକି ବହୁତ ତେଜ ଥିଲା। ଏବେ ଘର କାମରେ ବ୍ୟସ୍ତ ହେଇକି ମୋବାଇଲ ଫୋବାଇଲ ପକି ତମେ କହିଲା ପରିକା ବାହାର କଲେଜରେ ପାଠ ପଢିଲା ବିଟେକ୍ କଲା। ସେ ବିରିୟାନୀ ଫିରିୟାନୀ ମୋମୋ ସବୁ ଖାଇକି ତା ଦେହ ସବୁ ପୁରା ଦୁର୍ବଳ ହେଇକି ଆ ଅଳସୁଆ ହେଇଗଲା ଆଉ।
ହଁ ହଁ ଠିକ୍ କଥା କହିଲ ଆଚ୍ଛା ତମେ କବାଡ଼ି ଖେଳିବାକୁ ଯାଉନ କି ଆଉ?
ଆ ଯାଉଥିଲିପା କଲେଜରେ ଗୋଟେ ଥିଲା ମଯେ କଲେଜରେ ଉଇନ୍ କରି ଆଣିଲୁ। ମାନେ ଆମର ଇଞ୍ଜିନିୟରି କ କରୁତିକି ଆସିଲୁ ତାପରେ ତ ଇଣ୍ଟର ଭ୍ୟୁ ଦେଇଥିଲି ପାଇଗଲି ଆମର ଏଠି ଏଠି ତ ଆସିବାର ଦୁଇ ମାସ ହେଇଗଲା ଏଇଠି ତ କବାଡି ଖେଳୁନି। ଏଠି ଗୋଟେ ମନିପାଲ ହସ୍ପିଟାଲ ଅଛି ସେଠି କ୍ରିକେଟ ଖେଳିବାକୁ ଡେଲି ପଲଉଛି ଆଉ ସେଠି କି କ୍ରେଟ ଖେଳୁଛି ସବୁ ଦିନ ଇ ରାତି ପଳଉଛି ଆଜି ଯାଇନି ଦି ତିନି ଦିନ ଯାଉନି ଆଉ। ସେଠି ନେଟ ପ୍ରାକ୍ଟିସ କ କ୍ରିକେଟ ଖେଲଚୁ ବାହାରେ ବଡ ବଡ ପିଲା ଆସୁଛତି। ଆଉ କବାଡି ତ ଜାଣିଛ କବାଡି ରିସ୍ କି ଖେଳ ବାେଙ୍ଗାଲୋର କି ଖେଳିଆନି। କ୍ରିକେଟ ଖେଳିବା କଥା ବ୍ଯାଟବଲ ଖେଳ ଆ ଜାଛ ପିଲା ଲୋକ ଖେଳ ବ୍ଯାଟବଲ।
ହଁ ଠିକ କଥା କିନ୍ତୁ ତମର ଯୋଉ କୋଚ ଭାଇ ସାଗର ଭାଇ ସେ କିନ୍ତୁ ପ୍ରତ୍ୟେକ ଦିନ ରନିଂ ଯାଉଛି ପ୍ଲସ କବାଡି ମଧ୍ୟ ଖେଳୁଛି। ତାର ଦେହ ଏମିତି ମାନେ ଷ୍ଟ୍ରଙ୍ଗ ହେଇଗଲାଣି ଯେ ତାକୁ କବାଟ ରେ କେହି ମଧ୍ୟ ଧରି ପାରୁନାହାନ୍ତି ମୁଁ ଦେଖୁଛି।
ହଁ ସିଏ ମୋ ଗୁରୁ ବା ସିଏ ଖା ମତେ ଫାଷ୍ଟ ରୁ ଲାଷ୍ଟ ଶିଖେଇଛି। ସାନ ପିଲାଡୁ ଧରିକି ଦି ତିନି ବର୍ଷ ଚାରି ବର୍ଷ ହେଲା ତା ସାଙ୍ଗରେ କବାଡି ଶିଖି ଶିଖି ଶିଖି ଶିଖେଇଛି ଆଉ ମୁଁ ତ ଜାଣିଛ ପାଠପଠ ପଢ଼ିଲି ଆଉ ଏତେ ହେତେ ଏତେ ଥରେ କବାଡି ଖେଳିକି ଗୋଡ ଭାଙ୍ଗି ଯାଇଥିଲା ବୁଝିଲେ ନା। ସେ ବେଳୁ ଟିକେ ଭୟ ରହିଗଲା କବାଡି ପ୍ରତି ହଁ ବର୍ଷେ ତଳେ ଗୋଡ ଭାଙ୍ଗି ଯାଇଥିଲା ଭୁବନେଶ୍ୱରରେ ମେସ ଥିଲା ଗୋଡ ଭାଙ୍ଗି ଯାଇଥିଲା। ସେବୁରୁ ଟିକେ ଭୟ ରହିଯାଇଛି ମତେ ସାଗରରେ ତମେ ଯୋଉ କହିଲ ସିଏ ଆମ ଗୁରୁ ଭାଇ ସିଏ ଏବେ ଆମ ଦୋକାନରେ କାମ କରୁଛି ମତେ ଫୋନ କରୁ ଆସୁନୁ ଟିକେ ଦୋକାନ କୁ ଆଉ କବାଡି ଖେଳିବା ଆଉନ ଗ୍ରାଉଣ୍ଡ କୁ କେବେ ବେଙ୍ଗଲୋରେ ବୁଲଛୁ। ଏମିତି ସେମତି ସବୁ କହୁଛି, ମୁଁ କହିଲି ହଁ ରୁହ ଭାଇ ଆସୁଛି ବା। କାମ ସରିନି କାମ ସରିଲେ ଆସିବି କେତେ କବାଡି ଖେଳିବା ଦେଖିବା କିଏ ଜିତୁଛି କିଏ ହାରୁଛି। ଏମିତି ତାେରେ ସବୁଦିନ କଳି ଯୁକ୍ତି ସବୁ ଲାଗିଥାଉଛି ମୁଁ।
ହଁ ଗମା ତ ରେ କଳି ଯୁକ୍ତି କରିବାଟା ଗୋଟେ କମନ ଗୋ ସେଇଟା
ହଁ ସେଇ ସବୁ କେ ଏତେ ପିଲା ଆମକୁ ନାହିଁ ବହୁତ ପିଲା କୁ ଶିଖିଉଛି କବାଡ଼ି। ମାନେ ଦେଖ ଆଜିକାଲି ତମେ ଦେଖୁଥିବ ଗ୍ରାଉଣ୍ଡ କୁ ଯାଉଥିବ ଦେଖୁଥିବ ବହୁତ ବହୁତ ସାନ ପିଲାମାନେ କବାଡି ଖେଳଥିବେ। ବୁଝିଲେ ନା ହଁ ମ ତ ଆମକୁ ଧରିକି କେତେ ପିଲା ଛାଡିଦେଲେ କବାଡି ମୌକା ଗୋଟେ ଅଛି। ରିଣ୍ଟୁ ବି ଗୋଟେ ଥିଲା ସାଙ୍ଗ ସିଏ ବି ଖେଳିବାର ସିଏଉଥରେ ପହଲା ପାର ଗାଁ ଛାଡିକି। ବହୁତ ପିଲା ଆମେ ଖେଳିବାର ରିଣ୍ଟୁ ଆମେ ସବୁ ଅଜିତ ଆମେ ଗୋଟେ ଥିଲୁ। ସେମିତି ହେଇ ସିଏ କାମ ପଲା ମୁଁ ପାଠ ପ ମୁଁ ଛାଡିଦେଲି ଗୋଡ ଗୋଡ ଭାଙ୍ଗିଲା ଏବେ ସବୁ ସାନ ପିଲା ନି କବର ଖେଳୁଛନ୍ତି ଧୀରେ ଧୀରେ ଶିଖୁଛନ୍ତି ଆଉ କଣ କରିବା ସମୟ ଅଛି ସମୟ ଆଜି ଅଛି କାଲି ନାହିଁ। ଯେତିକି ଅଛି ସେଥିରେ ଏଞ୍ଜୟ କରିକି ରହିବାକୁ ପଡିବ ଆଉ।
ହଁ ହଁ ଠିକ କଥା କହିଲ, ଆଚ୍ଛା ରିଣ୍ଟୁ ର କଣ ହାଲ୍ ଚାଲ୍ ସେ ତ କାହିଁ ଦେଖାଯାଉନି ଏବେ ଆଉ।
କିଏ ଭାଇ?
ରିଣ୍ଟୁ ରିଣ୍ଟୁ।
ଆରେ ରିଣ୍ଟୁ ଆସିଥିଲା ଦଣ୍ଡ ନାଚ ଚାଲନଥିଲା କି ସେଇ ଟାଇମ ରେ ବୁଝିଲେ ନା ସେ ଟାଇମ୍ ରେ ମୁମ୍ବାଇ ରେ ଥିଲା ମତେ ମେସେଜ କଥିଲା ଭାଇ ମୁ ଆସୁଚି ଦଣ୍ଡ ନାଚରେ ବୁଲା ବୁଲି କରିବା ମୁ କହିଲି ଆସେ। ଆସିଲା ବୁଲାବୁଲି କଲା ପୁଣି କହିଲା ନାଇଁରେ ପଳେଇବି। ଏଟ୍ ରହିଲେ ପଇସା ପତର ଖର୍ଚ୍ଚ ହଉଛି ବାଡା ବାଡି ଖାଲି କରିବାକୁ ଇଛା ହଉଛି ପଳେଇବି ରହିବିନି। ଏମିତି କହିଲା କେତେ ଦିନ କବାଡି ଖେଳିବାକୁ ଗଲା ଗ୍ରାଉଣ୍ଡ କୁ ଗୋଟେ ମ୍ୟାଚ ଖେଳିକି ଜିତିକି ଆସିଲା। ତାପରେ ତ ରହିଲାନି ରହିଲା କେତଦିନ ରହିବି ନାହିଁ ରହିବିନି ହେଲା। ମତେ ଲାଗୁଛି ସେ ଏବେ ବମ୍ବାଇ ପଳେଇଥିବ ମୁଁ ବି ବହୁତ ଦିନ ହେଲା ସାଙ୍ଗେ କଥା ହେଇନି। ଲାଗୁଛି ମୁମ୍ବାଇରେ ଥିବ ଏବେ କାମ କରୁଥିବ ଆଉ।
ହଁ ହଁ ଠିକ କଥା କହିଲ। ଆଚ୍ଛା ଶ୍ରୀକାନ୍ତ ତୁମେ ତ ଖାଇସାରିଲଣି ମୁଁ ବି ଯିବି ଖାଇବି। ପ୍ରାୟ ସାଢେ ଆଠଟା ହେଲାଣି ନଅଟା ପାଖାପାଖି। ହଁ ଠିକ ଅଛି ରହୁଛି।
ହଉ ଭାଇ ଠିକ ଅଛି। ହ